ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ କୁହନ୍ତୁ କେମିତି ଅଛନ୍ତି?
ହଁ ଚାଲିଚି ସେଇଭଳିଆ ଆଉ କାଲି ଯାଇଥିଲୁ। ପୁରୀ ଫେରିଲୁ ରାତିରେ ଫୁଣି ଆଜି ସକାଳେ ପୁରୀ ପଳେଇଲୁ।
ଆପଣଙ୍କ ଭାଗ୍ୟ ଜଗନ୍ନାଥଙ୍କ ଦର୍ଶନ କରିକି ଆସିଥିବେ ଯା ହଉ। ଆଜି ଭଳି ଦିନରେ ଆପଣ ପୁରୀ ଯାଇଚନ୍ତି ମାନେ ବହୁତ ଭଲ କଥା।
ସାଢ଼େ ଦଶଟାରେ ଆସିକି ପହଞ୍ଚିଲି ରାତିରେ ପୁଣି ଆଉ ଥରେ ସକାଳୁ ଯାଇ
ଆଚ୍ଛା ଆଚ୍ଛା ଆଚ୍ଛା କେମିତି ଆଜି କେମିତି କଣ ଦର୍ଶନ କଲେ କଣ ସବୁ ଆଜି ଏକ୍ସପିରିଏନ୍ସ ଥିଲା? ବହୁତ ଗହଳି ଥିଲା ନାଇଁ?
ହଁ ଗହଳି ତ ପ୍ରବଳ କିନ୍ତୁ ଭଲ ଯାହା ହଉ ବର୍ଷା ପାଗ ଦେଇଥିଲା ଗରମ ନାହିଁ।
ହୁଁ ଯା ହଉ ଜଗାଙ୍କ ଡୋରି ଲାଗି ଲାଗିଲା ବୋଲି ଆପଣ ଯାଇକି ଦର୍ଶନ କରିକି ଆସିଲେ ଆମେ ତ ଟିଭିରେ ଦର୍ଶନ କଲୁ। କିନ୍ତୁ ଯା ହଉ ବହୁତ ଖୁସି ଲାଗିଲା।
ମୁଁ ଆଜି କଣ ମୁଁ ଟୋଟାଲ ଆଜି କଲ୍ ବି କରିନି ପୁରା ବ୍ୟସ୍ତରେ ପୁରା ବିଜି ଥିଲି। କିନ୍ତୁ ଏବେ ଲଗେଇଲା ବେଳକୁ କଣ ଲାଗୁନି।
ଆଚ୍ଛା ଆଚ୍ଛା ସେ କଣ ନେଟୱାର୍କ ଫେଟୱାର୍କ ଇସୁ ଥିବ କି କଣ।
କି ଶହେ ଅଠର ଅଶୀ ମିନିଟି କଣ କହୁଚି। ଆଜି ମୁଁ ଆଉ କଲ୍ କରିନି।
ଆଚ୍ଛା ଆଉ କଣ ଖାଇବା ପିଇବା କରିଚନ୍ତି ରାତିରେ କୁହନ୍ତୁ ଆପଣ ସବୁ? କଣ କଣ ହବିଜ୍ ଅଛି ସେଟା ବି କୁହନ୍ତୁ?
ଆ ଖାଇଆ ପାଇଁ କଣ ଆସିକି ତ ପହଞ୍ଚିଲୁ ପହଞ୍ଚିକି ଏଇଠୁ ନେଇ ଆସିଲୁ କୋଉଠୁ ଆମର ଏ ହୋଟେଲରୁ ନେଇ ଆସିଲୁ ରୁଟି ଆଉ ଆମର ଯୋଉ ପନିର ନେଇ ଆଇଲୁ ଖାଉଚୁ ଆଉ।
ଆଚ୍ଛା ରୋଷେଇ ଆପଣ କରନ୍ତିନି କେବେ ବି?
ମୁଁ ରୋଷେଇ କରିକି ଖାଏ ମୁଁ ହୋଟେଲ ରେ ମୋତେ ଇଏ ନୁହେଁ ମୁଁ ନିଜେ ନିଜେ କରେ।
ଆଚ୍ଛା କଣ କଣ ସବୁ ରୋଷେଇ ଜାଣିଚନ୍ତି ମୁଁ ତ ଶୁଣିଚି ପୁଅ ମାନେ ଭଲ ରୋଷେଇ କରିପାରନ୍ତି ବୋଲି। ଫିର୍ବି ଆପଣ କଣ ସ୍ପେଶାଲ ବନାନ୍ତି? ସ୍ପେଶାଲରେ କଣ ବନାନ୍ତି? ମଟନ୍ କେମିତି ପ୍ରୋସେସ କହିଲେ ଟିକେ?
ହୁଁ।
ମତେ ବି ମଟନ୍ ବହୁତ ପସନ୍ଦ, କିନ୍ତୁ ଆପଣ କେମିତି ପ୍ରୋସେସ ଟା କରନ୍ତି ଟିକେ କୁହନ୍ତୁ?
ସେ କଣ ହେଇ ଯେମିତି ପିଆଜ ଇଏ କରିକି ମଟନଟାକୁ ଆମ ସେପଟେ କଣ ଭଦ୍ରକ ପଟରେ ମଟନ୍ ଟା ଡାଇରେକ୍ଟ କରାଯାଏ କିନ୍ତୁ ଏଠି କଣ ଗୋଟେ ସିଟି ମରା ହବ ସିଝିଲା ପରେ ତାକୁ କଢ଼ା ହବ କଢା ହେଇକି ଅଦା ରସୁଣ ପିଆଜକୁ ବଟ ବଟା ହେଇଥିବ।
ହୁଁ।
ଜାଣିଲକି ତାକୁ ମସଲା କଷିକି ଆକୁ ପକେଇବ ପୁଣି ଆକୁ କଷିବ।
କିନ୍ତୁ ସିଝେଇକି କଲେ ତ ସେ ଯୋଉ ଚର୍ବିର ମାନେ ସେ ଯେଉଁ ଟେଷ୍ଟ କି ଇଏ ସେଇଟା ତ ଆଉ ମଟନ୍ ରେ ଭଲ ଆସିନଥିବ ବୋଧେ ମୁଁ ଯାହା
ଏପଟ ତ ସିଝା ହେଉଛି ଆଉ ନହେଲେ ତ ସିଝିବନି। ଗୋଟେ ହୁଇସିଲ ମାରି ଦେଇକି କାଢ଼ିଦେବେ।
ଆଛା। ମାନେ ଖାଲି ଲୁଣ ହଳଦୀ ପକେଇକି ସିଝେଇ ଦୋଉଚିନ୍ତି ବାକି ଯେମିତି ମସଲା କଷିକି କରିବା କଥା ସେମିତି କରୁଚନ୍ତି ଓହୋ। ଆଉ ଗୁଣ୍ଡ ମସଲା କଣ କଣ ସବୁ ପକାନ୍ତି?
ଗୁଣ୍ଡ ମସଲା ଏଠି ତ ମିଳୁନିସେ ଆମ ସେପଟେ ମିଳୁଛି ଖଡ଼ଗପୁରୁ ମସଲା ମିଳୁଛି କୋଉଠି ଭଦ୍ରକ ପଟରେ। ଏପଟରେ ସେଇଟା ନାହିଁ ସେ ଯୋଉ ଖଡ଼ଗପୁର ମସଲା ସେଟା ବଢ଼ିଆ ବାସେ ଜୋରେ ଆଉ ଭଲ ପୁରା କଣ କହିଲେ ଆମର କଲର୍ ଟିକେ ହୁଏ ଆଉ ଏପଟେ ତ ସେଇଟା ନାହିଁ ଏପଟେ ଅଲଗା କଲରକୁ ଇ ଆମର ଲଙ୍କାଗୁଣ୍ଡ ଆଉ
ଆଛା ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଧନିଆ ଜିରା ଏମି ସବୁ ପକାନ୍ତି ନା କେମିତି କଣ କରନ୍ତି?
ହୁଁ ହୁଁ ହୁଁ ସବୁ ଗ୍ରାଇଣ୍ଡିଙ୍ଗ କରିଦିଏ ଅଦା ରସୁଣ ଆଉ ଜିରା ସୁକିଲା ଲଙ୍କା ସେଇଟା ଗ୍ରାଇଣ୍ଡକି ହୁଏ
ଆଛା। ଆଉ ଟମାଟୋ ଫମୋଟୋ ପକାନ୍ତି ନା ଦହି ମୋରିନେସନ କରି କରନ୍ତି?
ପକାଇବୁ ଟମାଟର ପକାଇବୁ।
ହୁଁ ହୁଁ କାରଣ ମୁଁ ଶୁଣିଥିଲି ବୋହୁତ ଲୋକ ଦହି ପକେଇକି କରନ୍ତି କିନ୍ତୁ ମତେ ପର୍ସନାଲି ଏମିତି ଦହି ପକେଇ କଲେ ମତେ ଏତେ ଭଲ ତେଷ୍ଟେ ଲାଗେନି ଖାଲି ଟମାଟୋ ଗୋଟେ ପ ପକେଇଦିଏ କଷିଲା ବେଳକୁ ହଁ ମତେ ଦହିଟା ଏତେ ଭଲ ଲାଗେନି ଟେଷ୍ଟ ଟା କେମିତି କି ମାନେ ଶୁଖିଲା ଶୁଖିଲା କେମିତି ଅବାଗିଆ ଲାଗେ ମାନେ ମସଲା ଯେମିତି ପଶିନି ମଟନରେ ମତେ ସେଇ ଟାଇପ ଲାଗେ।
କିନ୍ତୁ ଟମାଟୋ ପକେଇି କଲେ ଟିକେ ଠିକ୍ ଲାଗେ। ଦହି ମାନେ ମ୍ୟାରନେସନ ଟାଇମରେ କୋହୁଚନ୍ତି ତ ଯେମିତି ଆମେ ଯୋଉ ମି
ହଁ ମାନେ ଦହି ତ ଆଗରୁ ପଡ଼ୁନଥିଲା ଟମାଟର ପଡ଼ୁଥିଲା।
ହଁ।
ଆମର ଟମାଟର ନଥିଲା ଆମର ଲେମ୍ବୁ ବେଷ୍ଟ।
ଲେମ୍ବୁ କଣ ମାନେ ତରକାରୀ ପକେଇ ଦିଅନ୍ତି?
ହଁ ତରକାରୀ ବି କଣ ଆମର ଲେମ୍ବୁ ଚିୁଡ଼ି ପକେଇଦୋଉ ଆମେ।
ମାନେ ତରକାରୀ ହେଇ ସାରିଲା ପରେ ନା କସିଲା ବେଳକୁ?
ନା ନା କସିଲା ବେଳକୁ।
ଏଇଟା ତୋ ପିତା ଲାଗୁଥିବ?
କିଛି ପିତା ନାହିଁ ବଢ଼ିଆ ଲାଗେ।
ଲେମ୍ବୁ ଟା ତ ଗରମ ହେଲେ ଫିତା ଲାଗେ ମୁଁ ଯେତିକି ଶୁଣିଛି।
ନା ନା ପିତା ନାଁହି ପୁର ଦେ କଷିବ ଯେ ଫାଷ୍ଟ ପ ପକେଇବ ସେଇ ଟାଇମ୍ ରେ ଲେମ୍ବୁଟା ଚିପୁଢ଼ା ହବ।
ଆଛା ଆଛା ଖଟା ଟେଷ୍ଟ ଆସିବ?
ହଁ ଯେମିତି ଟମାଟର ସେଇ ଟାଇପ୍ ଆସଥିବ ଆଉ।
ସେଇ ଟାଇପ୍ ର ଆଛା ଆଛା ମୁଁ ତ କେବେ ଲେମ୍ବୁ ପକେଇ କରିନି କି ଚିକେନ ରେ ଲେମନ ଚିକେନ ହୁଁ।
ହୁଁ। ଚିକେନ ଟାକୁ ଦେଖିବେ ମ୍ୟାରିନେଟ୍ କରିଦେବେ ମ୍ୟାରିନେଟ୍ କରି ତାଦେହରେ ଲେମ୍ବୁ ଚିପୁଡି ଦେବେ ରଖିଦେବେ। ସେଖଟେ କଣ ଗଲ ଏମିତି କଣ ସିଝିଲା ବେଳେ ଇ ସେ ହବନି ପୁରା ଟାଣି ହେଇକି ରହିବ ପୁରା।
ହୁଁ ଚିକେନ ପାଇଁ ଲେମ୍ଵୁ ଭଲ ଲାଗେ। ଆଉ ଚିକେନରେ କିନ୍ତୁ ଦହି ପକେଇଲେ ବହୁତ ମାନେ ମେସି ମେସି ହେଇଯିବା ମତେ ଭଲ ଲାଗେନି। ଆଉ ମଟନ ରେ ବି ଦହି ପକେଇଲେ ମ ମତେ ଭଲ ଲାଗେନି କାରଣ ଦହିଟା ଆକ୍ଚୁଆଲି କଣ କରେ ନା ମାଂସକୁ ମାନେ ଫିଟେଇ ଦିଏ ତ ସେ ଫିଟେଇଲେ ଫିଟେ ସେଇଟା ବହୁତ ମିଶାମିଶି ଭଳିଆ ହେଇଯାଏ ତ ମୋତେ ସେଇଟା ପସନ୍ଦ ଲାଗେନି ଗୋଟା ଗୋଟେ ପିସ୍ ହେଇକି ରହିଲେ ଭଲ ଲାଗେ। ଚିକେନ ତ ମୁଁ ଏତେ ପସନ୍ଦ କରେନି ବି ଖାଇବା ପାଇଁ। ବାକି ମଟନ୍ ଯେତେବେଳେ ବି ହୁଏ ମୁଁ ସେମିତି ପ୍ରୋସେସ ହିଁ କରେ। ଡାଇରେକ୍ଟ ମୁଁ ସବୁ ଜିନିଷ ଗୋଳେଇକି ରଖିଦିଏ ମୁଁ ଚିକେନ ଏତେ ଖାଏନି। ମାନେ ଜମା ଖାଇନି ନୁହଁ ଘରେ କେବେ ହେଲେ ଏମିତି ଗୋ ଗୋଟେ ପିସ୍ ଆଉ ଆଳୁ ଟିକେ ଝୋଳ ହେଲେ ମୋର ହେଇଗାଲା କିନ୍ତୁ ଚିକେନ ମତେ ପସନ୍ଦ ନୁହେଁ ଜମା ଖାଇବାକୁ।
ନା ମୁଁ ଚିକେନ ମୋର ଏଇ ମାନେ କରନ୍ତି ବୋଲି ମୁଁ ଦେଖେ ନହେଲେ ମୁଁ ସେ ଚିକେନ
ହଁ ଚିକେନ ଟାତ ସେମିତି ବି ବ୍ରଏଲର ଚିକେନ ହେରିକା ନ ଖାଇବାଟା ହିଁ ଭଲ। ଟେ ଯେହେତୁ ଘରେ ହଉଛି ସବୁବେଳେ ତ ଆମେ ମଟନ୍ ଆଫୋର୍ଡ କରିପାରିବାନି। ତ ଚିକେନ ଯେତେବେଳେ ବି ଘରେ ହୁଏ ଗୋଟେ ପିସ୍ ମୋର ଚିକେନ ବୋନ୍ ପିସ୍ ଆଉ ଆଳୁ ଝୋଳ ହେଇଗଲେ। ମୋର ହେଇଯାଏ ବାସ୍ ମୁଁ ଆଳୁ ଜୋଳ ହିଁ ଖାଏ। ଚିକେନ୍।
ହଁ ହଁ ବ୍ରଏଲର୍ ଗୁଡ଼ା କଣ ଭଲ ଲାଗେ କି ଚିକେନ୍ ଭଲ ଲାଗେନି।
ନା। ଯଦି ଚିକେନ ମତେ ଦେଶୀ ଚିକେନଟା ହିଁ ଭଲ ଲାଗେ ଭୁବନେଶ୍ୱରରେ ବେଶୀ ଦେଶୀ ଚିକେନ। ଚିକେନ ହେରିକା ବି ଏତେ ମିଳୁନି। ବାକି ଦେଶୀ ଚିକେନ ହଉ ଆଉ ଥରେ ମୁଁ କୋରାଫୁଟ ଯାଇଥିଲି କୋରାଫୁଟ ରେ ଥରେ ମୁଁ ଟ୍ରାଏ କରିଥି ଲି ଡକ୍ ଯେଉଁ ବତକ ମାଂସ। ସେଇଟା ବି ବହୁତ ଟେଷ୍ଟ ଲାଗିଥିଲା ସେଇଟା ମୁଁ ଫାଷ୍ଟ ଟାଇମ ଟ୍ରାଏ କରିଥିଲି। ବାକି ତ ମଟନ୍ ଆମେ ଏଇଠି ଖାଉଛୁ କିନ୍ତୁ ସେଇ ଟେଷ୍ଟ ଟା ବହୁତ ଭଲ ଥିଲା।
ମାନେ ଯେଉଁ ଆମର ଯେଉଁ ଆଉଚି କଡ଼କନାଥ ଖାଇଛନ୍ତି କଡ଼କନାଥ।
ନା କଡ଼କନାଥ ବି ମୁଁ କେବେ ଖାଇନି।
ହଁ ଆଉ ଅଷ୍ଟ୍ରେଲିଆଟା ଖାଇବେ ଚଳିବ ନହେଲେ ଦେଶୀ ଖାଇବେ ନହେଲେ ଇଏ ଯେଉଁ। ବ୍ରଏଲର ଟୋଟାଲି ଖାଇବା କଥା ନୁହେଁ।
ବ୍ରଏଲର ମତେ ବିଲକୁଲ ମାନେ ସେ ଯୋଉ ସ୍ମେଲ ଟା ବି ଆସେ ମତେ ଭାରି ଅବାଗିଆ ଲାଗେ। ଖାଇବା କଥା ବୋଲି ଘରେ ମାନେ ଖାଉଛି କିନ୍ତୁ ନହେଲେ ବି ମତେ କେତେବେଳେ କେତେବେଳେ। ନଥିଲେ ମୁଁ ଅଣ୍ଡା ପଛେ ଏମିତି ଆଣିକି ଭୁଜିଆ ବନେଇକି ଖାଇଦେବି କିନ୍ତୁ ଚିକେନଟା ମୋତେ ଜମା ବି ଭଲ ଲାଗେନି। ଖାଇବା ପାଇଁ।
ମୋ ଭଉଣୀ ବି ଖାଏନି ଜମାରୁ ଚିକେନ।
ହୁଁ ହୁଁ ହୁଁ। ଚିକେନ ଟା ତ ମାନେ ଖାଇବା କଥା ବି ନୁହଁ ବ୍ରଏଲର ଗୁଡା କାରଣ ସେମାନେ ବେଶୀ ହରମୋନ ଦେଇକି। ଏ ସବୁ କରୁଛନ୍ତି ଯେଉଁଟାକି ଆମ ବଡ଼ିକୁ ଇମ୍ପାକ୍ଟ। କରେ ସେଟା ବି ତ ଭଲ ନୁହଁ ଦେହ ପାଇଁ ଆଚୁଲି।
ଆମେ ଯେଉଁଠି ଥିଲୁ ଗୋଟେ ଜାଗାରେ ଫାର୍ମଅଛି କେଉଠୁ କହିଲ ଯୋ ଆମର ଖୋର୍ଦ୍ଧା ପାଖରେ। ସେ ଏଡ଼ିକି କୁକୁଡ଼ାକୁ ତା ବେକରେ ଆଣିବେ ଇଞ୍ଜେକ୍ସନ୍ ଦେଇଦେବେ। ସିଏ ବହୁତ ଜଲ୍ଦି ପୁରା ହେଇଥାନ୍ତି ସିଏ ସେଇଥିପାଇଁ କହନ୍ତି କଣ ତା ଯଉବେକ ପିସ୍ ଟା ଖାଇବେନି।
ଓହୋ ଏ ସେତ ପୁରା ତା ବ ବଡିରେ ତ ପୁରା ଶିବ ସେଇ ଇଞ୍ଜେକ୍ସନ ର ସବୁ ଇମ୍ପାକ୍ଟ
ଯିବ କିନ୍ତୁ ସେ ବେକରେ ଦେବେ ପା ସେ ବଡିରେ ଦେବେନି ବେକରେ ହିଁ ଦେବେ ସେଟାକୁ।
ହୁଁ ହୁଁ ଏବେ କୋଉଠି ମାନେ ଫ୍ୟାମିଲି ଭଦ୍ରକରେ ରହୁଚନ୍ତି ନା ସମସ୍ତେ ଏଇଠି ଭୁବନେଶ୍ଵର କି ଖୋର୍ଦ୍ଧା ରହୁଛନ୍ତି।
ନା ନା ଭଦ୍ରକରେ ଆମେ ଏଠି ରହୁଚୁ କଉଠି ମେସ କରି ରହୁଚୁ ଆଉ। ମାନେ ରେଣ୍ଟ ରେ ରହୁଚୁ ଭଡା ନେଇକି।
ପଢାପଢି କରୁଚନ୍ତି ନା ଚାକିରି ଫାକିରି କଣ କରୁଚନ୍ତି?
ନା ପଢା ମୁଁ ମୋ ଏମ୍ ବିଏ କରିଚିଏ ଚାଲିଚି ପକଉଚି ଚାରିଆଡେ ପ ପକଉଚି ଜବ ପାଇଁ ପକଉଚି ଏବେ ବି ଗୋଟେ ଜାଗାରେ ମାର୍କେଟିଂ ଏରିଅର ଅଛି।
ଏମ ବି ଏ, ଏମ ବି ଏ ମାର୍କେଟିଂ ନା ତ ତ ଭଲ ଜବ ମିଳିଯିବ ବି।
ହ ମିଳିଯି
ଏବେ ତ ଏମବିଏ ର ବି ବହୁତ ଡିମାଣ୍ଡ ଚାଲିଚି ହୁଁ। ମାନେ ମଝିରେ ଏମବିଏ ର ବହୁତ କମି ଯାଇଥିଲା ମାନେ ଏତେ ବି ମିଳୁନଥିଲା ଏବେ ତ ପୁଣି ଆଉ ଥରେ ଡିମାଣ୍ଡ ଚାଲିଛି ମୁଁ ଯେତିକି ଦେଖିଲିଣି ଏମବିଏ ର ବହୁତ ସାରା ପୋଷ୍ଟ ବାହାରୁଚି ସବୁ। ତ ଭଗବାନ କରନ୍ତୁ କେଉଠି ବି ଲାଗିଗଲେ ଭଲ କଥା ଆଉ କଣ।
ହୁଁ ଏବେ ଅଛୁ ଗୋଟେ ଯାଗାରେ ଦେଖିଆ ଆଉ ଚଲେଇଚି ମୁଁ ବି ଆଉ ଟ୍ରାଏ କରୁଚି।
ହୁଁ ହୁଁ
ଠାକୁରଙ୍କ ଦୟାରେ ହେଇଗଲେ ଭଲ କଥା।
ହୁଁ ନିହାତି ଭାବରେ କର୍ମ କଲେ ତ କର୍ମର ଫଳ ଆମକୁ ନିହାତିି ଭାବରେ ମିଳିବ ଆପଣ ଯେତିିକି ପରିଶ୍ରମ କରିକି ପାଠ ପଢା ପଢି କରି ଚନ୍ତି ଏବେ ବି ଯେତିକି ଷ୍ଟ୍ରଗଲ କରୁଚନ୍ତି ତାର ତ ଫଳ ନିହାତି ଭାବରେ ଥୁଆ ହେଇଚି ଭଗବାନ ତ ଆପଣ ସହିତ ଅଛନ୍ତି ବୋଲି ଆପଣ ଆଜି ଏତେ ବଡ ପୂର୍ଣ୍ଣିମାରେ ଯାଇକି ଠାକୁରଙ୍କ ଦର୍ଶନ କରିକି ଆସିଲେ। ସେମିତି ତାଙ୍କରି ଭରସାରେ ରୁହନ୍ତୁ ଭଗବାନ ଯାହା କରିବେ ବି ଭଲ କରିବେ ଯାହାବି ଆପଣ ହଉଚି ବି ଭଲ ହଉଚି। ଏ ଥିରେ କଁ ଏବେ ଖାଇବା ପିଇବା ସରିଲାଣି ନା କଣ ଡିନର କରୁଚ?
ଖାଉଚୁ ଖାଉଚି।
ଆଚ୍ଛା ପନିର ଆ
ଲେଟ୍ ହେଇଗଲାନି ଆଉ କଁଅ କରିବା କହୁନ ମତେ ବହୁତ ଅ ଇଏ ମାମା ଫୋନ୍ କରିକି ସେଇ କଥା କହିଲେ କଇଲେ ଏତେ ଲେଟରେ ଖାଉଚୁ ଦେହ ଖରାପ ହେବ ମୁଁ କଇଲି ଆଉ କଣ କରିବା କୁହନି।
ହୁଁ ହୁଁ ମା ମାନାନି
ନା ଘରୁକୁ ଘରୁକୁ ପଳେଇ ଆସିବ ଘରୁକୁ। ପଳେଇଆସ ମୁଁ କଇଲି ଘରୁକୁ ଯାଇ କଁ କରିବି ଘରକୁ ପଳେଇଆସ କହୁଚନ୍ତି ମୁଁ ଘରେ ଯାଇ କଁ କରିବି।
ଯାହା ହେଲେ ବି ମା ମନ ସିଏ ତାଙ୍କ ପୁଅକୁ ତ ଯାହେଲେ ବି ଖୋଜିବେ ନା। ଦୂରରେ ଥିଲେ ଆଉ ପାଖରେ ଥିଲେ ସିନା ଟିକେ ବଦମାସି କଲେ ମା ମାନେ ରାଗନ୍ତି। କିନ୍ତୁ ଦୂରୁକୁ ପଳେଇଲେ ପୁଅ କି ଝିଅ ସେମ ମ ନ ଟା ଜମା ବି ସ୍ଥିର ହୁଅନି ଯାଆ ଏଲେ ବି ମା ମନ ପରା। ହଉ ଆପଣ ଖିଆପିଆ କରନ୍ତୁ। ହୁଁ। ଖିଆପିଆ କରନ୍ତୁ କାଲି କେତେଲେ ଫ୍ରି ହେଲେ କଥା ହବ ଆଉ।
ହଁ ହଉ ହଉ ଗୁଡ୍ ନାଇଟ୍।
ଏ ଶୁଭରାତ୍ରି ହଁ ଗୁଡ ନାଇଟ।
ଆଂଜ୍ଞା।
ଏବେକାହିଁ?